କେମତି ଅଛ? ହଁ ଭଲରେ ଅଛି। ଆ ତମେ କେମତି ଅଛ?
ଆରେ ହଁ ମୁଁ ବି ଭଲରେ ଅଛି ତମେ ତମେ ମୁଁ ଜାଣିଲି କାଳେ ତମେ ଗୋଟେ ଗାଡ଼ି କିଣିଛ?
ଆରେ ହଁ ଗାଡି କିଣିଛି ଗୋଟେ ଜିଟି। ଆଉ ତମେ ଆସୁନ କେବେ ନହେଲେ ବୁଲିବା।
ଆରେ ହଁ ଭଲ କଥାଟା ତମେ କହିଲ ବୁଲିବା କଥାଟା କହିଲ ବୁଲିବା। ଜିଫିଆର ଏଥର ଆଣିଛ ମଜା ପୁଣି ଉଠେଇବାନାନାହିଁ ଗାଡ଼ିର।
ଆରେ ହଁ ମୁଁ ତ ମଜା ଉଠେଇବା ପାଇଁ ହିଁ ଗାଡି ଆଣିଛି। ତମେ ମୋର ଭଲ ସାଙ୍ଗ ତମେ ଆସିବ ଏଠି ଆଉ କିଏ ତାହା ହେଲେ ଗାଡ଼ିରେ ବୁଲେଇବ।
ଆରେ ହଁ ମୁଁ ଜାଣିଛି ମୁ ତୁମର ଭଲ ସାଙ୍ଗ ବୋଲି ଆଉ ତୁମେ ଜଲ୍ଦି ଆସ। ଟିଟି ନେଇକି ଆସ ଆମେ ବୁଲିବା।
ଆ ବୁଲିବା ଯେ କୁଆଡେ ବୁଲିବା ଏ ଗାଁ ହାଟରେ କିଏ ବୁଲିବ। ଅଡେ ଆ କୁଆଡେ ଯୋଜନା କର କୁଆଡେ ଯିବା କି କଣ ନାହିଁ କି ଦିଇ ଜଣ ଯାଇ କି ଚାର ଜଣ ଯିବା।
ଆରେ ହଉ ସେଟା ଦେ କରେଇଦେବା କିଛି ନାହିଁ ଦି ଚାର ଜଣ ତମେ ସେ ଆଡକୁ ଜଣେ ନେଇ ଆସ ମୁଁ ଆଡକୁ ଜଣେ ନେଉ ବି ତମେ ସେଟି ନା ଆମେ ଜଣ ବସିଯିବା ଆଉ ଜଣେ ଗାଡି କିଏ ନେଇଯିବ।
ଆରେ ହଁ ବହୁତ ଭଲ ଯୋଜନା ଏଇଟା ନହେଲେ କରିବା ଆଉ।
କୋଉ ଦିନ ଯିବା କହୁଛ?
ଯୋଉ ଦିନ ଗଲେ ଚାଲିବ ମୁଁ ସଦାବେଳେ ଫ୍ରି ଅଛି।
ହଉ। ମୁଁ ନହେଲେ ଦୁଇ ତିନି ଦିନ ଭିତରେ କହିବି ତୁମକୁ ଆଉ ହେଲା।
ଆରେ ହଉ ହଉ ତମେ କୁହ କିଛି ନାହିଁ।
ଆରେ ହଁ। ତମେ କହ ତମେ କୁହ ଆଉ ତମେ ଆସ ନହେଲେ ଆଉ। ମୁଁ ନହେଲେ କହବି ଆଉ ହେଲା।
ଆରେ ହଁ।
ଆଉ କଣ କହୁଛ ଭଲ ଭଲ କଥା କୁହ। ଭଲ ମଣିଷ ଗୋଟେ ତମେ ଆଉ ଚାକିରି ଫାକିରି କରି ଇଏ ବିଜନେସ୍ ଫିଜନେସ୍ ଯେ ତମ ଭାଇ ସମ୍ଭାଳଛନ୍ତି କରିକି ଘର ଫର କରିକି ଗାଡ଼ି ଫାଡ଼ି କରିଗଲଣି।
ହଁ ଆଉ କଣ ବସ ନା କଣ ଗାଡି ଫାଡି କରିବି ପୁଣି ଜୀବନ ଅଛି ନା ନାଇଁ ବୁଲିବା ପାଇଁ। ହଁ ସେଇତ କଥା ଆଉ।
ଗାଡ଼ି ଫାଡ଼ି କରିକି ଘର ଫର କରିକି ବୁଲାବୁଲି କରିକି ସବୁ କରିବୁନା ଆଉ ଯା ହଉ।
ହର ହଁ ସେଇଆତ ହଁ ଭଲ। ହ୍ୟାଲୋ।
ହଁ ସେଇ କର ହ୍ୟାଲୋ। ହୁଁ ଆମର ବି କହୁଥିଲୁ ଆମର ବି ବାପା କହୁଥିଲେ ଗାଡ଼ି ଫାଡ଼ି କିଣିବେ ବୋଲି ସ୍କର୍ପିଓ।
ଆରେ ହଁ ସତରେ ମ ବାପା କହୁଥିଲେ। କିଣ କିଣ ବଢ଼ିଆ ଭଲ ବୁଲାବୁଲି କରିବା ଆଉ ଜିଟି ପ୍ଲସ୍ ନେଇଯିବା ଇଏ ଆଉ କରଫ୍ୟୁ ଆଉ
ଆରେ ହଁ ଭଲ କଥା ଭଲ ହେଲା ତମେ ଖାଲି ଆସିବ ବୁଲିବା ତମେ ଏବେ ଏଟିକା କିଣିଛ। ଏବେ ବି କ୍ଵ ମଜା ଉଠାଇ ଦେବା ତାପରେ ସ୍କର୍ପିଓର ମଜା ଉଠେଇବା
ଆରେ ହଁ ସ୍କର୍ପିଓର ତ ଆମେ ମଜା ଉଠେଇବା ଜରୁର। ହାଲୋ। କିଛି ନାହିଁ ତମେ ଜଲ୍ଦୀ ଜଲ୍ଦୀ ଜଲ୍ଦୀ ଜଲ୍ଦୀ ଆଣ ବାପାଙ୍କୁ କହିକି। ଆମେ ବି ର ମଜା ଉଠେଇଦେବା ତାପରେ ଯାଇ ସ୍କର୍ପିଓ ମଜା ଉଠେଇଦବା।
ଭଲ କଥା।
ରଜ ଥିଲା ଆଉ ରଜରେ କଣ ବୁଲାବୁଲି ଖଲ ନା କଣ କଲ? ଆଉ କଣ ଘର ଲୋକ ଭଲ ଅଛନ୍ତି?
ହଁ ରଜଟା ବି ଭଲରେ ଗଲା ଘର ଲୋକ ବି ଭଲରେ ଅଛନ୍ତି। ଆଉ ତମ ଘର ଲୋକ କେମିତି ଅଛନ୍ତି?
ହଁ ଆମର ଘର ଲୋକ ସବୁ ଭଲ। ଆମ ଘରବି ଲୋକ ଗୁରାକ ବି ସବୁ ଭଲଟି।
ହଁ ବହୁତ ବଢ଼ିଆ କଥା ତମେ ଘର ଲୋକ ଗୁଡ଼ାକ ବହୁତ ଭଲ ଘର ଲୋକ ଭଲ ହେଲେ ସବୁ ଭଲ ହେବ।
ଆରେ ହଁ ସେଇଟା ହିଁ ଭଲ କଥା। ଘର ଲୋକ ହିଁ ଭଲ ଥିବା ଦରକାର ଘର ଲୋକ ମାନେ ଆଜିକାଲି ସବୁ ହିଁ ଧୋକା ଦିଅନ୍ତି କିନ୍ତୁ ଘର ଲୋକ ଏବେ କିଛି ଅଛନ୍ତି ଆମର ଭଲ ଲୋକ
ତରେ ମତେ ତ ସବୁ ଧୋକା ଦିଅନ୍ତି ସବୁ ଧୋକା ଦଉଛନ୍ତି ମୁଁ ତ କା ମୁଁ କା ଉପରେ ବିଶ୍ୱାସ କରୁନି।
ଆରେ ହଁ ଦିଅ ଛାଡ ସେଗୁରା ଏବେ ଟି ଏ ଇଆଡକୁ ପଳିଆସ ତ କଣ ଏଗା ପୂଜା ଫୂଜା ହୋଉଛି ମୁଁ ଶୁ ଏଇ
ଆରେ ହଁ ସେ ଗଣେଶ୍ ପୂଜାଟା ଗଣେଶ୍ ପୂଜାଟା ଆଉଥୁଲା ତାପରେ ସରସ୍ଵତୀ ପୂଜା ଅସି ଗଣେଶ୍ ପୂଜାରେ ଯାଇକି ବୁଲାବୁଲି କରିବା ଗଣସ୍ ଫଣସ୍ କରିବା ଆଉ।
ଆରେ ହଁ କର ମତେ ବି ଡାକିବ ମୁଁ ବି କରିବି।
ଆରେ ତୁମେ ଆମ ଗାଁକୁ ଆସିବ।
ହଁ ସେଥିରେ କଁ ଅଛି ଜିତି କଁ ହେଇଛି ନେଇକି ପଳେଇବି ଗଣେଶ୍ ପୂଜା କରିବା ଆଉ କଁ।
ଆରେ ହୋଉ ନେଇ ଆସ ନେଇ ଆସ କରିବା।
ହୋଉ ହୋଉ ତମେ ଆସ। ଗାଡି ନେଇକି ବି ମୁଁ ଯାଉଛି ତମେ ହ୍ୟାଡେ ସ୍କର୍ପିଓ ଆଣିବ ମୁଁ ୟାଡେ ଜିଟି ନେବି। ଦି ଜଣ ଘାଣ୍ଟିଆ ପକେଇକି।
ଆରେ ହଁ ଭଲ କଥାଟା। ସେଇଥିପାଇଁ କହୁଛି ଆଣା ଜଲ୍ଦି। କମ କଲେ ତମେ ଖାଇବା ଟା ଭଲ କର।
ହଁ ହଁ ମୁଁ ଖାଇବା ଟା ଭଲ କରେ। ହଁ ମୁଁ ବି ଗୋଟେ ଡାଇଲଗ୍ ଶୁଣିଛି କାଳେ କେବେଆଡେ ୟୁଟୁବ୍ ଫ୍ୟୁୟୁବ୍ ରେ ଚାଲିଛି କଣ ଖାଇବା ସୁଆଦ ଲଗେ।
ଆରେ ହଁ ସେଟା ବି ମୁଁ ଶୁଣିଚି। ଖାଇବାଟା ସୁଆଦ ଲାଗେ ଡାଇଲକ୍ଟା।
ହଁ ହଁ ସବୁ କଥା ଜାଣି
ତାଲେ ଯାଅ ଆରେ ହଁ ସେଇ ତ କଥା ଆଉ ନହେଲେ କଥାବାର୍ତ୍ତା କିଛି ବି ନାହିଁ। ହଁ ହଁ। ଭାଜିି ପତି ଗଲେ ଖେଳ ହୁଅନ୍ତାନି। ଏ ବଢ଼ିଆ ହୁଅନ୍ତା କରେତ?
ହଁମ ଭୋଜି ଫୋଜି କର ହଁ। ଭୋଜି ଫୋଜି କରିକି ଆମୁକୁ ଡାକ।
ହଁ ଡାକୁଚୁ ଡାକୁଚୁ।
ହାଲୋ।
ହଁ।
ହାଲୋ।
ତମର କଣ ହାଲ୍ ଚାଲ୍? ହାଲୋ। ମୁଁ କହିଲି ଆଉ ହାଲ୍ଚାଲ୍ କଣ?
ଭଲ ଆଉ ତମର?
ମୋର ବି ଭଲ।
ଉଁ ଆଉ ତମ ଘର କେତେ ବାଟ ଗଲାଣି?
ଘର ଚାଲି ଛି ଟିକେ ଏଇନା ବାପା ମାନିଙ୍କର ଝଗଡ଼ା
ଓହୋ।
ସିଏ ସା କହୁଛନ୍ତି ଗୋଟେ ପଟ ସାଇହି ଟା ଆଗେ ଉଠିବା ପାଇଁ ମୁଁ କହିଲି ଗୋଟେ ପଟ ଯୋଉ ପଟ ସାଇଟି ଉ ଝିଅଟି ଆମର ଘର ସେଠୁ ଉଠିବା ଦର୍କାର୍। ସେ କହୁଛନ୍ତି ନା ଆମର ଘର ଗୋଟେ ସାଇଜି ହିଁ ଉଠିବା ଦରକାର। ସେଇପାଇ ଟିକେ ବାପା ଝଗଡା ହେଇଗଲା ସେଇା କଥା ଆଉ ହୁଁ ଏଇଟା କଥା ଆଉ କଣ କରିବା। ତାପରେ ଆଉ କଥା ହେଇନି ବାପା ଙ୍କ ସହିତ ହଁ ହଁ।
ସେୟା ଆଉ। ନା ଆଉ କଣ ଆଉ ସବୁ ଭଲ।
ତମ ନିଜ ଜାଗାରେ ଘର କରିଚ ନା ଆଉ କିଣିକି?
ନା ଆମ ନିଜ ଜାଗା ନା।
ଓହୋ ଏଇଟା ଟିକେ ସାଉଣ୍ଡ କଣ ଶୁଭୁନି ଫୋନ୍ ଟିକେ ସାଉଣ୍ଡ ବଢ଼ାଏ।
ହଉ ବଢ଼ା ବଢ଼ା ହଁ।
ହୁଁ ହୁଁ ବତାକ
ଆଁ କଣ କହିଲ?
ଆ କୋଉଠି ଅଛ?
ମୁଁ ଏଇ ରାସ୍ତାରେ ଅଛି ବା। ଏଇ ବନ୍ଧବାଟେ ଟିକେ ବୁଲାବୁଲି କରିବା ପାଇଁ ଆଇଚି ଆଉ
ହାଲୋ।
ହଁ।
ହୁଁ ହୁଁ।
ଏ ବନ୍ଧା ଟିକେ ବୁଲାବୁଲି କରିବାକୁ ଆଇଥିଲି।
ହୁଁ।
ଆଉେ କହିଲି ତମକୁ ଟିକେ କଲ୍ ମାରିଦିଏ।
ତମ ପାଖରେ କିଏ ଅଛନ୍ତି?
ନା ଆମ ପାଖରେ କେହି ନାହାନ୍ତି।
ଓ ହୋ।
ହଁ ହଁ ଏକା ହିଁ ବଇଚି।
ହୁଁ
କଣ କରମି କାହିଁ କ୍ରିକେଟ ଫ୍ରିକେଟ୍ ଏତ ପିଲା ଖେଳୁଥିଲେ ଖେଳୁନାହାନ୍ତି ଏ ବାଟି ଖେଳ ହଉଥିଲା ପିଲା ଖେଳୁନାହାନ୍ତି।
ହଁ ଉଁ ହୁଁ।
ଆମ୍ବ ଫାମ୍ବ ଖାଇଯାଆନ୍ତେ ବିଟା ଚାଣଁନାହାନ୍ତି ଏବେ ଟିକେ ଏବେ ଟିକିେ କଣ ଟା
ଏ
ଏବେ ପାଗଟା ଏବେ ସିଜ ଏବେ ମାନେ କଣ କୋଉ ର ମାନେ ଆମ୍ବ ଫାମ୍ବ ତ ଗଲା। ହୁଁ ଏବେ ଆସିଲା ଏ କୋଳି ଗୁଡ଼େ ହେଡ଼ା ଜାମୁକୋଳି। ଜାମୁ କୋଳି ଖାଇବା ଟା ପିଲା ଯାଉନାହାନ୍ତି ମୁଁ ଯାଇଥିଲି ଏକାଠିଆ। ଏଟା କଣ ଦିଇ ତିନି ଜଣ ଯାଇଥିଲେ କିନ୍ତୁ ଛୋଟ ପିଲା ଗୋରା ଯାଇଥିଲେ। ସେୟା ହଁ ଛୋଟ ଛୋଟ ହେଇଥିଲା। ଏତେ ପାଇଲୁନୁ ଆଗ ଅପେକ୍ଷା ବହୁତ କମ୍ ହେଉଛି ଏବେ।
ହୁଁ।
ହୁଁ।
ହୁଁ।
ଆଉ କଣ କରିଆ?
ଭଲ କଥା ଆଉ।
ରେ କ ଫଇଚି କିିବେ
ଅ ହେଲା।
ହ୍ୟାଲୋ।
ହଁ, ଆଉ ଆ ମୁ କାଇନି ତମର ପା କଣ ଚେ କାଗେ ହେଇଥାନ୍ତ କହୁଥିଲ।
ହଁ। ଜେଗା ତ ଆମେ କିଣିବୁ କିଣିବୁ ଜେଗା କିଣିବୁ କଥାବାର୍ତ୍ତା ଚାଲୁଛି।
କୋଉଠିକା ମାନେ କୋଉ ଏରିଆରେ?
ଏରିଆ କଣ ଯାଇଲେ ଗାଁ ଠାରୁ ଟିକେ ଦୂରରେ ହଁ ଗାଁ ଲୋକ ଗୁରା ।
ହୁଁ କେତେ ମାନେ କେତେ ବଡ ଜେଗା?
ଜେଗା କଣ ରିଜର୍ମେନ୍ଟ ରୁ କିଣିବୁ ଆଉ କଣ। ଦି, ଚାରି ଗୁଣ୍ଠୁ କିଣିବା ଆଉ।
ଦି ଚାରି ଗୁଣ୍ଠୁ, କି ମାନେ ଗୁଣ୍ଠ କେତେ ଟଙ୍କା ଅଛି?
ବୁଣ୍ଠ ଏବେ ରାସ୍ତା କଡ଼ ଜମି ମାନେ ଛଅ ସାତ ପଡ଼ିଯିବ।
ଛଅ, ସାତ। ହୁଁ, କଣ ମାନେ ପଇସା କିଛି ନାଇଁ ମନ କରିକି କହୁ କେମିତି କିଣିବ ଆଉ?
ଆମ ଲୋନ୍ କରିକି ଯଦି କରିବୁ ଜମି ତ ଲାଭ କଣ? ପଇସା ତାର ଅଛି, ପଇସା ଲୋନ୍ କମେଇ ଲୋନ୍ ସେ ଯେଉ କଣ ଘରବର କଲେ ହେ ଲୋନ ନିଅନ୍ତି। ଜମି କା କିଏ କିଣନ୍ତି କହିଲ? ଜା ପାଖରେ ପଇ ଥିବ ଅଧିକା ପଇସା ହେଇଗଲେ
ତୁମ୍ବୁ
ପଇସା ଆସେଵେ ଦି ପଇସା ଆଛି ମୁଁ କହିଲି କିୁଣିଦବା ସେଇଆଟେ ଘର ଫର କରିବେ ବେଳ ପଇଲେ।
ହୁଁ।
ମାନେ ସେଇଥିପାଇଁ ବାପାଙ୍କୁ କହିକି କିଣେଇଦେଲି, କିଣିବି ଆଉ ରେଟ୍ ଚାଲିଛି କଥାବାର୍ତ୍ତା ଆଉ।
ଓ କେତେ ବାଟ ଗଲାଣି କଥା ବାର୍ତ୍ତା ମାନେ କଣ ବୁଝିଲଣି ନା ନାଇଁ?
ହଁ ସେ କାଲି ପେପରଟା ରେଡ଼ି କଲେ ଆମର ସାଇନ ହବ, ତାପରେ ପୁଣି ଇଏ ହବ, ହଁ ମାପ ହେଇଯାଇଛି। ସବୁ ସରଣି ଖାଲି ସାଇନ୍ କରିକି ପଇସାଟା ପଇସାଟା ଦିଆହେଲେ ହେଇଯିବ ଆଉ।
ହେଇଗଲା।